ଆଜ୍ଞା ସାର୍ ନମସ୍କାର।
ନମସ୍କାର ମାଡ଼ାମ ଆଉ କଣ ଖବର କୁହନ୍ତୁ?
ଆପଣଙ୍କ ହାଲଚାଲ ସାର୍ କଣ କୁହନ୍ତୁ, କେମିତି ଅଛନ୍ତି?
ଭଲ ଅଛି ଆଉ। ଏ ଟିକିଏ ବିଲଆଡ଼େ ଆସିଥିଲି ସେଠି ଚାଷବାସ ହେଉଥିଲା ଏଇ ସବୁ ଆଉ
ଆଜ୍ଞା ଏଇ ଖରାରେ ଆପଣ ବିଲରେ ଚାଷ ବହୁତ ପରିଶ୍ରମ ହଉଥିବ ନୁହେଁ କି?
ଆଜ୍ଞା ଆଜ୍ଞା।
ପ କାଲି ପାଇକି ପକେଇବ ସରିଲା ପରେ କାଲି ଯ ପକେଇିବ ଆମ ସେପଟେ ପଡିବ। ସ କାଲି ଆସ।
ଆଉ କଣ କୁହନ୍ତୁ ସାର୍ ।
ହଁ ଆଉ ସବୁ ଆଉ କଣ ଖାଇଲେ?
ଖାଇଥିଲୁ ସାର୍ ଆଜି ଟିକେ ଦେହ ଭଲ ନଥିଲା। ଦେହ ଭଲ ନଥିଲା ମେଡିସିନ ଖାଇଛି। ଆଉ କିଛି ଖାଇ ନଥିଲି ସକାଳେ ଉଠିକି ଚୁଡା କଦଳୀ ଖାଇଛି। ସେଇଠି ଥୁଆ ହେଇଚି। ସେ ଘରେ ତ କେଠି କହୁଛ? ଆଉ ସାର୍ ଆପଣ କଣ ଖାଇଥିଲେ?
ଖାଇଥିଲୁ ରୁଟି, କ୍ଷୀର, ଭଜା, ଦହି ଏସବୁ ଆଉ।
ଦହି।
ମିଠାଦହି।
ଆଜ୍ଞା ତ ଏଇତ ଖରାଦିନ ପାଇଁ ଦେହ ପାଇଁ ବହୁତ ଭଲ ଆଉ।
ହଁ ହଁ ତମେ ସିଧା ଗୋଟେ ଦେଇଦ ମଝି ବି ଗୋଟେ ଦେଇଦ ଭ
ଚାଲୁ। ନ ଆଉ ଦିନପ ଧୁନ ଖବ ଆଣ ଥଙ୍କୟୁ।
ଚିନି ଦରିଆଣି ସାର୍ କଣ କୁହନ୍ତୁ?
ଭଲ ଆଉ କଣ ଭଲ ମନ୍ଦ ଖାଇଲେ କି ନାଁହିଁ କଣ?
ନାଇଁ ଟିକେ ଦେହ ଭଲ ନଥିଲା ଖାଇନି ଉଠିକି ଗଲି ଲେଟରେ ଟିକେ ରୋଷେଇ ହେଲା।
ଆଚ୍ଛା ଆଚ୍ଛା ବସ୍ତାଟା ନେଇ ଆସି ସେଇ ରଖିଦିଅ ତଳେ। ସେଠି ବର୍ଷା ବର୍ଷାିକ ନେଇଯିବ ନେଇ ଆସିବ। କେତେଟା ସିମେଣ୍ଟ ଅଛି କି ଆଉ। ତମର କେତେଟା ଅଛି ଆଉ। ଏପଟେ କେତେଟା ଅଛି ଆଉ ଅସିଟା ଅଛି ଭିତରକୁ ନେଇ ଆସ। ହେଇଗଲା ସେ ଗଲା ବୁଲଉଛିୁ କହ। ଆଉ କଣ କୁହନ୍ତୁ ସବୁ ଖବର।
କହୁନାହାନ୍ତି କାମ ବ୍ୟସ୍ତ ଅଛନ୍ତି ବୋଧେ ସାର୍।
ହଁ ସେ ସବୁ ଏପଟେ ସେପଟ କାମ ଟିକେ ଘର କାମ ହଉଛି ତ
ଆପଣଙ୍କ ଦେହପା ଠିକ ଅଛି?
ଆସ
ଆଉ ଘରେ ସମସ୍ତେ--?
ବୁଲଉନ୍ ସେ ଜାଗେ ତାକୁବି ମାର ଆତ ପେଲିଲା ଖାଲି ଆଉ ଆଉ ଗାଧୁଆବେଳେ କଣ ରୋଷେଇ ହେଇଛି ଘରେ ଗାଧୁଆବେଳେ ରୋଷେଇ ହେଇଛି ?
ଗାଧୁଆ ବେଳେ ରୋଷେଇ କରିବି ଟିକେ ଭାତ, ଡାଲି
ଆଉ ଆମ୍ବ ଅଛି ଖାଇଦେବି ଆଉ ଟିକେ ବଡିଚୁରା ଏମିତି ଟିକେ କରିବି ଆଉ
ହଁ ହଁ ହ ହଁ ର
ଆପଣ କଣସବୁ ପନିପରିବା ଖାଇବାକୁ ଭଲ---?
ମୁଁ ଭଲପାଏ ଭା, କାଙ୍କଡ଼ ଫୁଟଳ, ଜହନି ପ୍ରାୟ ବାଇଗଣ ଏସବୁ ଆଉ ଫୁଲକୋବି ଆପଣ କଣ ଖାଆନ୍ତି ସେମତି? ଟିକେ ରେଷ୍ଟ ନେଇକି ମାରୁଛି ଆଉ
କାକୁଡି ଭଲ ଲାଗେ ବାଡିଫଳ ଭିତରେ ଆଉ ଆପଣଙ୍କର ହେଲା- ରହିଲା ପରିବା ଭିତରେ ଆପଣଙ୍କର ଯୋଉ କୁନ୍ଦୁୁରୀ, ଗୋଟେ ଫଳେ ଜାଣି କେତି
ହଁ ହଁ
କୁନ୍ଦୁରି ଟା ଭଲ ଲାଗେ, ଆଉ ମଟର ଛୁଇଁ ଭଲ ଲାଗେ। ଆଉ ସବୁ ପନିପରିବା କନ୍ଦମୂଳ, ଫନ୍ଦମୂଳ ଏଇ ଯୋଉ ପନିପରିବା ଟା ଟିକେ ଅଛି, ଟିକେ କଞ୍ଚା ଖାଇପାର। ମତେ ସେଇ ଟାଇପ କରିବା ଟିକେ ବେଶୀ ପସନ୍ଦ ଆସେ।
ଆଚ୍ଛା-ଆଚ୍ଛା। କନ୍ଦମୂଳ କଞ୍ଚା ଖାନ୍ତି କି?
କନ୍ଦମୂଳକୁ ବି ଲୋ ଲୋକମାନେ, ଯୋଉମାନେ ଡାଏଟ ଥାନ୍ତି, ଯୋଉ ଏକ୍ସରସାଇଜ କରିକି ସେମାନେ ବି କଞ୍ଚା ଖାଇପାରନ୍ତିେ।
ଓ! ହୋ-ହୋ। ଏଉଠୁ ଗୋଟେଇ କି କରିବା, ପାଣି ରହିବା। ଆଉ ସବୁ କଣ? କ-କ।
ହୁ କୁହନ୍ତୁ ଆପଣଙ୍କର ପାଗ ଆଜି ଭଲ ଅଛି?
ଆଜ୍ଞା! ହଁ-ହଁ। କଣ ଗଜମା ଥୁଆ ହବ, ମସଲା ଖଇ ହବ ଆଉ କଣ। ଆଜ୍ଞା! ଆଉ ଏ ସବୁ
ଆଉ ଆଉ କଣ ସବୁ କୁହନ୍ତୁ?
ହଁ କୁହନ୍ତୁ।
ମଝରେ ଯାଇଥିଲୁ, ଆମର ଯୋଉ ଏଠିକି ଯାଇଥିଲୁ, ମା କାମାକ୍ଷା। ଦେବୀ ଆମର ଏଠି ଅଛନ୍ତି, ଆଉ ଅମ୍ବିକ୍ କେଶରୀ, ଆଉ ନାଗପଞ୍ଚମୀ ଦେବୀ।
ଆଜ୍ଞା। ଆଉ ବଢିଆ ଜାଗା ଆପଣଙ୍କ ଆଡେ ଅଛି ଆଉ, ବୁଲିବାକୁ ଆଉ।
ପୋଡ ପିଠା। ପୋଡ଼ପିଠା ଆଉ ମଣ୍ଡାପିଠା, କାକରା ଏଇସବୁ ଘରେ ହେଇଥିଲା, ଆଉ।
ମା ସବୁ ତିଆରି କରିଥିଲେ, ନା ମିସେସ ତିଆରି କରିଥିଲେ।
ନା-ନା ମା ତିଆରି କରିଥିଲେ, ମିସେସ୍ ବି କିଛି। ତିଆରି କରି ଦେଇ ପଠେଇଥିଲେ। ଆଜ୍ଞା।
ବାହାରେ ରୁହନ୍ତି ବୋଧେ?
ହଁ ହଁ।
ଆଉ କଣ କୁହନ୍ତୁ।ଆପଣଙ୍କ ପିଲା ଛୁଆମାନେ, କଣ ସବୁ ସ୍କୁଲ ରେ ପଢୁଛନ୍ତି ନା?
ହଁ-ହଁ ସେ ଗୋଟେ ପୁଅ। ସେଇ ଆମର ଆସିକି ପ୍ରଥମ ପଢ଼ିଲା । ଆଉ ଗୋଟେ ପ୍ଲସ ଟୁ ପଢିବ ଏଇ ସବୁ ଆଉ
ହଁ। ଆପଣଙ୍କର ଆଉ ଭାଇ କଣ ଅଛନ୍ତି?
ତିନି ଭଉଣୀ ଚାରି ଭାଇ।
ଓ ହୋ।
ଚାରି ଭାଇ ସମସ୍ତଙ୍କ କଣ ବାହଘର ସରିଲାଣି ନା ସରିନି?
ହଁ ବାହାଘର ସରିଛି ଗୋଟିଏ ଭଉଣୀ ବାହା ହେଇ ପାରୁନି। ସେ ଟିକେ ହ୍ୟାଣ୍ଡିକ୍ୟାପ୍ ଅଛି ତ ସେ ପାଇଁ ଟିକେ ଆମେ। ବାହାଘର କରୁନୁ ଆଉ।
ହଁ। ହ୍ୟାଣ୍ଡିକାପ କଣ ଅଛି ସେମତି ଆପଣ ହାଣ୍ଡିକାପ୍ ଯଦି ଅଛନ୍ତି ଆପଣ ସେ ସେମତି ହ୍ୟଣ୍ଡିକାପ ଦେଖି ମ୍ୟାରେଜ କରେଇ ପାରିବେ।
ହଁ ହଁ ଆମେ ବି ସେମିତି ଖୋଜୁଛୁ ଆମ ଏଠି ଆମ ପା ପାଖାପାଖି ଗୋଟେ ଥିଲା ହ୍ୟାଣ୍ଡିକାପ୍ ତା ନା ଫେମସ୍ ଥିଲା ଅଣ୍ଟା ଭଙ୍ଗା ବୋଲି। ହଉ ସେଇ ସହିତ ଆମେ ବାହାର କରି ଭାବୁଥିଲୁ କିନ୍ତୁ ସେ ଆମ ସେ ଉଁ ଭଉଣୀ ରାଜି ହେଲାନି ଆଉ ତା ନା ବେଶୀ ପାଖ ହେଇଯାଉଛି ସେ ଅଲଗା ଖୋଜୁଛି ଦେଖ ଯଉଠି ହେଲେ ଗୋଟେ କରାଯିବ ଆଉ।
ଆଜ୍ଞା ଆଜ୍ଞା। ଫେମସ ଥିଲେ ଆପଣ ଜାଣିଥିଲେ ସେତେବେଳେ ଧରିକି ମ୍ୟାରେଜ କରିବାର ଥିଲା ନା ଆଉ।
ହଁ ହଁ ଆମେ ତ ଆମେ କରଛୁ ଭଉଣୀ ରାଜି ହେଲେନି ଆଉ।
ଆଜ୍ଞା ଆଜ୍ଞା।
ଆପଣଙ୍କର ସବୁ ଭଲ ତ ଘରେ ସବୁ?
ଆଜ୍ଞା ଆମ ଘରେ ସବୁ ବହୁତ ଭଲ।
ଯା ହଉ। ଆଉ ଆଉ ସବୁ କଣ ସବୁ ପିଲାମାନେ ସବୁ ସ୍କୁଲୁ ଆସିଲେଣି ନା ଆସିନାନ୍ତି?
କଣ କହିଲେ?
ପିଲାମାନେ ସ୍କୁଲରୁ ଆସିଲେନି ନା ଆସିନାନ୍ତି?
ନାଇଁ ସ୍କୁଲ ଆସିବା ଟାଇମ କଣ ହେଲାଣିି ଆପଣଙ୍କର ଚାରିଟା ବାଜିଲେ ଆସିବ ନା ଆଉ।
ଆଜ୍ଞା। ଏୟା ଆଉ।
ଆଉ କଣ କୁହନ୍ତୁ।
ଆଉ କଣ ଗାଧୁଆ ଖିଆ ହବ ଆପଣଙ୍କର?
ଗାଧୁଆ ବେଳେ ଆମର ଭାତ ଆଉ, ଗାଧୁଆବେଳେ ତ ଭାତ ଦିଟା ଖାଇବାକୁ ପଡିବ।
ସେଇ ଆପଣଙ୍କର ବି ଭାତ ହବ ଆଉ।
ହଁ ହ।
ଯା ହଉ ଏମତି କରିଦେଇଛନ୍ତି ଭଲ। ଆମର ଏଠୁ ହୋଟେଲରୁ କିଣିକି ଖାଇବାକୁ ପଡୁଛି ନା।
ହଉ ସାର୍ ଆପଣ ଆଉ କଣ କହୁଛନ୍ତି?
ମୁଁ ଯାଉଛି ଏବେ ବି ଟିକେ ଅଫିସ ଯିବାର ଅଛି ଡାକିଲେଣି ଫୋନ କରିକି ବୁଲି ଆସି କଣ ଭଲ ମନ୍ଦ କଥା ସବୁ କଥା ହଉ
ହୋଉ ଆଜ୍ଞା ରହୁଛି ନମସ୍କାର।